ହାଲୋ।
ହାଲୋ।
କେତେଟା ହେଲାଣି କିରେ ମୋ ସହ
ତୋର କେତେଟା ହେଇଚି କି ଚଉତିରିଶ ଟା ହେଇଯାଇଚି ତ।
ହଁ ମାନେ ତୁ ମୋ ସହ କେତେଥର କଥା ହେଲୁ।
ତୋ ସହିତ ଆଉ କଥା ହେବିରେ ମାନେ ପୁରା ଜଗେଇ ଏଇ ଜନ୍ମରେ ଆର ଜନ୍ମ ହୋ ଖାଇ ଚାଲ ଦୋସେର। ବୁଝିଲୁ।
ହଁ।
ମାନେ ତୁ ଜଦି ଗୋଟେ ଝିଅ ହେଇଥାନ୍ତୁ ହେଲା।
ହଁ।
ତୁ ମୋ ସହିତ କଥା ହେଇଥାନ୍ତୁ।
କ୍ୟା
ମୋ ସହିତ କଥା ହୋବୁନି।
ତୋ ସହିତ କଥା ହେବା ପାଇଁ।
ହୁଁ।
ନେହା ସହିତ କଥା ହୋବୁ ତା ସହିତ।
ଠେ ଠିକ୍ କହିଚୁ।
ଦେବେରେ ପୁଅ ଠିକ୍ ଜାଗାରେ। ବୁଝି ବୁଝିିପାରୁଚ ନା ବୁଝିପାରିନୁ।
ବୁଝିଚି ବୁଝିଚି।
ତୁ ଯଦି ଗୋଟେ ଝିଅ ହେଇଥାନ୍ତୁ ହେଲା। ତତେ ମୁଁ ପ୍ରପୋଜ ମାରିଥାନ୍ତି। ତୁ ହଁ କରିଥାନ୍ତୁ?
କଲେ ନାଁ ରେ।
ଲାଜ କରୁଚୁ କଂ ପାଇ ଲାଜ କରନି।
ହୁଁ ଉଠ ଉଠ ମଠ ଲାଜ କରନି।
ଉଠ ଉଠ ମଠ ଲାଥ କରନି। ଏ ସାଏରି ଟା ତମକୁ ଇଏ କହିଚି କି ଆଉ କିଏ କହି
ଏଟାବା କହିଚନ୍ତି ପରା ମଧୁସୂଦନ ଦାସ ନେହେରାଓ।
ଆଉ କଣ କୋହୁଚି କହ।
ସେ ବୋହୁତ ଭଲ ବ୍ୟକ୍ତି ମୁଁ ଶୁଣିଚି। ଆମର ଏବେ ଏପଟେ ଯିବା ଆସିବା କରନ୍ତି ମଝିରେ ମଝିରେ।
ତୋ ସହିତ ବସା ଉଠା କରିଯାଆନ୍ତି ବୋଧେମ।
ହୁଁ।
ଆଜି ସାର୍ ଆଇଥିଲେ।
ସାରେ କୋଉ ସାରେ?
ମାଇନସ୍କୁଲ।
କଣ ହେଲା ହେଠୁ?
ଆମେ ଜିଏ ଜିଏ ବସ ଯିଏ ଯିଏ ମରିଯାଇଛନ୍ତି ତାଙ୍କର ଭୋଟର କାଟିବେ ଆଉ।
ଓହୋ।
ସେଇଥି ପାଇଁ ଆଇଥିଲି ଆଉ।
ତୋର କାଟିଲୁ।
ମୋର କିଆଁ କାଟିବେ।
ଆଉ ତୁ ବଞ୍ଚିଛୁ ମୁଁ ଭାବୁଚି।
ଆଉ ତୁ କାଟିଲୁ।
ମୁଁ ତ ବଞ୍ଚିବି ମୋର କାଟିଦେଵ୍ ମୋର ତ ଏପନ୍ତ ହେଇନି।
ତୁ ଯଦି ତାହେଲେ ବଞ୍ଚିଛୁ ତାହେଲେ ବଞ୍ଚିକି କଥା
ଏ ଗୋଟେ ସ୍ଵର୍ଗ ନିବାସ ଅଛି ତ ସେଇଠି
କଂ କହିଲୁ।
ମୁଁ ବୈକୁଣ୍ଠ ଧାମରେ ବସିଚି।
ବୈଙ୍କୁଣ୍ଠ
ବୈକୁଣ୍ଠରେ ସେରା ଲୋକରା। ତ ତୁ ଚାଟିବୁ ବସିକି ହେଠି ତୋ ଓକାତ୍ ସେତିକି।
ବୈକୁଣ୍ଠ ଆଡେ ଯିବି ବୋଲି ଭାବୁଛି ଏଇ ମଝିରେ।
ଯା ପଳା ଆଉ କିଆଁ ଅପେକ୍ଷା କରୁଚୁ ମର୍ତ୍ୟ ଲୁକ ରାକ ଅଛୁ ଯା ସ୍ୱର୍ଗ ଲୋକ କୁ ଯା।
ହିଁ ଯିବା।
ଏଇରା କଥା ହେଲ ପଇସା ଦବ ସେ?
ଦବ।
ଟଙ୍କାଟେ ପଇସା ଦବନିରେ ପୁଅ।
କଣ ପାଇଁ?
ସ ଆମର ଏଇ ଶହେ ଟଙ୍କା ରେ ଯୋଉ ଦଶଟା କଲ ପାଇଲା କି ନାଇଁ ବୋଇଲୁ ପଇସା ହବ।
ମୋର ଆସନି?
ଆଉ ମୋର ତାହେଲେ କେବେ ଆଇବ ବେ?
ତୋର ଆଇବ ଆଉ କେତେଦିନ ଯାଉ। ଦେଖେଇବ ଯେତେବେଳେ ଆଡ କରିବା ପାଇଁ ସେ ଟେ କରିଦବୁ ଆଉ ପଞ୍ଜିକରଣ।
ଓସହୋ! ଆଜି କେତେଟା କଥା ହେବୁ ଇଲୁ କେତେଟା କଲ୍?
ଆଜି ସବୁ ସାରି ଦବା ଆଜି।
ସାରିଦବା?
ହୁଁ ସାରିଦବା।
ସାରିଦବା ଠିକ କଥା ଶିବା ଟାବି ସାରିଦବା ତୋ ଟାବି ସାରିଦବା ଫୁଲା ଟାବି ସାରିଦବା।
ନାଁ ଧରୁଚ?
ଏ ହଁ ବେ କି ଅମକ ଢେଙ୍କି ସାର୍ଦେବା।
ଏଇ ଯୋଉ ବଡ ପିଲାଟା ଯୋଉଟାମ ଡେଙ୍ଗା ପିଲା ଟା
ହଁ।
ତୁ ତାଠେ ଛାରିଦବୁ କରିକି?
ଅଁ।
ତା'ପରେ-ଏ-ଏଁ ଆଉ ଅମକ ତା, ପାଖରେ-ଏ, ତମ ଘରେ ଯିଏ ରହୁଛି ତା'ତେ କହିବୁ, ମଠେ ମତେ କଲ୍ କରିବ।
ତତେ କଲ କରିବ?
ହୁଁ।
ସେ ପରା ତ ହଜବେଣ୍ଟ!
ତା ହ।
ସେ ତୋ ହଜବେଣ୍ଡ ନୁହୁ କି?
ଉଁ।
ସେ ତ ହଜବେଣ୍ଡେ।
କଣ ବେଣ୍ଟ କହୁଛୁ କିରେ! ଓଡିଆରେ କହୁନୁ ଓଡିଆ, ଓଡିଆ!
ଆରେ ସିଏ ତମ ପତିଦେବ ନୁହଁ କି ପତିଦେବ?
ଦେବ, ଦେବ ଦେବତାଟା କି ଆଉ?
ଆରେ କଥା ବୁଲଉଛୁ କଣ କି? ଡାଇକ୍ଟେ କହ ମୁହଁରେ ମୁହଁରେ ଆଖିରେ ଆଖି ମିଶେଇକି କହ।
ତ ଆଖିରା ଦେଖିଲେ ସିନା, ଦେଖା ଆଉନି ତ?
ଏଇଟା ଦେଖେ, ଏଇଟା ଫଟ ଦେଖା ହଉନି କି?
ହଁ, ଦେଖାଇ ମାଲ ତର ଏତେ ନମା ନମା ଚୁଟିରା?
ଆ-ଆ-ଉ।
ଏ ଡିଙ୍ଗିରି କି ତରାଟିକି ଅନେଇଚୁ ତ?
ତରାଟିକି ତଏନା ସିଷ୍ଟମ୍ କରିଦିଆଇଛି, ଜିଁତି ଅନେଇବ ସେ ଆଉ। ଆରେ ଓଲା ତ ହଁ, ମୁଁ ଶୁଣିୁଛି କଣ, ଓଲା ତତେ ପା ଦବା ପାଇଁ, ଯୋଉ ଭାଲେଣ୍ଟାଇନ୍ ଡେରେ କଣ ଦବ ବୋଲି ପରା? ପ୍ରିପାରେସନ୍ କରୁଚି?
ହେଟା ନେଇଯା ତୁ।
ସେଟା ତୁ ନେଇଯା ବେ ଏଇଟା ତୋ ସାଙ୍ଗନି, ମୋ ସାଙ୍ଗ କି?
ତର, ତୁ ନେଇ ଯା। ନହେଲେ କହିବୁ ୟାକୁ ଦେଇ ଦବ କାହାକୁ କହିଲୁ! ଅମୁକ
ହଅ ଜାଣିଲି। ରଥୁ ଯୋଉ ଅମୁକ ଅମୁକ କହୁଛି, ଏ ଅମୁକର ନାଁ ହବନି କହିଲା ଆଉ।
ହଁ, ସେଇଟା ତ ମୁଁ ଆଗରୁ ତ କହୁଥିଲି। ସେଇଟା ସିଏ ଯଦି ଭାବିବ ଅମୁକଟା ଗୋଟେ ନାଁ ବୋଲି।
ଏଇରା ଖାଲି ନାଁ ଧରନି କିଛି।
ହୁଁ, ଏରା ବହୁତ ଅଳିଆ। ଏ ଜାଣି ପାରୁନାହାଁନ୍ତି, କିଛି ମ ଭଲ ମନ୍ଦ।
ହଁ, ଅ।
ଟିକେ କଣ ହେଲା ହାଉ ଖାଉ କରୁଛନ୍ତି।
ତୁ ଆସୁନୁ କୋଥୁଘରଆଡେ?
ମୁଁ ଖାଇନି, ଏପନ୍ତ ଖାଇବି। ତା'ପରେ ଯିବି ନା ଆଉ।
ଆ କିଏ ଖାଇଛ?
କେହିି ଖାଇନୁ।
ହାପି।
ହାପିଡା ସେ କୁଆଡେ ଚରିଚୁରା ଯାଇଛି, ଚରିବା ପାଇଁ ଘାସ।
ହାଫିଡାରେ କରିନୁ ତୁ?
ହାପିଟା ରେ ନାଁ କରିନି।
ହଁ ଏ
କିଏ ଏଟା କାଲି କୁଆଡେ ଯାଇଥିଲେ ଗୋଟେ ସେ ଆସୁଛନ୍ତି ମୁଁ ଆଉ କରିନି।
କାଲି କଡା ହେଇଥିଲା।
ସେ ମୋବାଇଲ୍ ଟା ନେଇ ଯାଇଥିଲା ଭାରି ଇଏ ଏ ତା ନାଁ ଟା ଧରି କହୁଚନ୍ତି ତୋମେ।
ଆରେ ଏଟା କୁଆଡେ ଆଇଥିଲା କି?
ସିଏ ଯାଇନଥିଲା ତା ମୋବାଇଲ୍ ଟା ନେଇକି ଇଏ ଯାଇଥିଲା।
କିଏ?
ଇଏ।
ଓ ହୋ ଜାଣିଲି। ତ ସହିତ ଆଉ କଣ କଥାବାର୍ତ୍ତା ତ ଥୁବାର ଆମ ଭଲ ବୁଝିଲୁ।
ମୋତେ ଭୋକ ହେଲାଣି। କଣ? ସେଟା ଖୋଜିବାକୁ ପଡିବ।
ଆରେ ତୁ ସି ଆଳୁ ପୋଡ ଖାଇ ଦଉନୁ।
ଆଳୁ ପୁଡା।
ଆଳୁ ପୁଡ଼ା।
ତୁ ପୁଳି ଖାଇବା।
ଆଳୁ ପୋଡା ଖାଇଦବ ନା ଆଉ ଦେହ ସୁସ୍ଥ ରହିବ ଆଉ।
ତ ଖାଇ ଦେବା।
ତଥାବି ଏ ପୁଡା ଖାଇବୁ ଲଡୁ ପୁଡା?
ହୁଁ, ସେରା ବି ପୁଡା ହେଇଚି।
ସେରା ଖାଆନ୍ତୁ ତୋର ଖାଇଲେ ତୋର ଅବଶକ୍ତି ଓ ବଳ ହବ। ବୃଦ୍ଧି ହେବ। ଆଖିରେ ଯୋଉ ତ ମୋତିଆବିନ୍ଦୁ ହେଇଛି ଏଟା କଟିବ।
ଅ, ହଁ ମୋତିଆ ବିନ୍ଦୁ।
ଏ ବୁଝିଲୁ?
ଆ, ହଁ।
ଆଉ।
ବିଡି ବାଲା ଆଇଲେଣିରେ।
ଆଁ,
ବିଲ୍ ବାଲା ଆଇଲେଣି।
କଣ ନଉଚି ବିଲ୍ ବାଲା ଆସିକି?
ଏ ଲାଇନି ବିିଲି।
ତା ସହିତ ମୋର କଥା କରେଇଦେଲୁ ଟିକେ।
ଭାବୁଚି କଣ ପଇସା କଣ ଡେଲି ଗୋଟେ ନଉଚୁ
ନା, ନା, ନା ଏଟା ଗେଲ ନୁହଁ, ଏଟା ଗେଲ ନୁହଁ, ତ ସହିତ କଥା ହେବେ କଥା ହେବେ ଆପଣ କଥା ସେ କଣ ଗୋଟେ ମାନେ ଡେ ଆଉ ଡେଲି ଡେଲି କଣ ଗୋଟେ ମାନେ ଏମିତି ତ ଚାଲିଛି। କଥା ପଲଟା ଧରି ଫଟୋ ଉଠେଇ ମାରିକି କଲ୍ ଟା ମୋତେ କର।
ହୁଁ, କରୁଛି ଆଉ ତୁ ଉଁ, ହୁଁ, ସାମଗ୍ରୀ ଆ ଧରିକି ଆସ ଆ ତତାଇ ଆସ।
ଇଆ ଧରିକି ଯିବି ତ?
ହୁଁ।
ଆଉ ଧରିକି ମିଲିକି ବୁଷ୍ଟ ସେ ଦିନ ମିଲିକି ବୁଷ୍ଟ।
ମାଇଲି ରେ ମାଇଲି ସେ ଦବୁଡ଼ି ଗଲାଣି। ଏହି ସେଇ କୋଠଘର ଆଡେ ଯାଉଛି ତ ଆଉ ଧ ଧ ଧ ଧର।
କୋଠଘର ଆଡେ ଯାଉଛି କିରେ।
କୋଠଘର ଆଉ
ଶୁଣୁ
ମୁଁ ଘ
ଏ ଯୋଉ ମୂର୍ତ୍ତି ବାଗେଇଲା ବେଳେ ଯୋଉ ଏଇ ଯୋଉ ପିଲା ଡାଗୁକ ଯୋଉ କଟୁରି ଧରିକି ତଡି ଆସିଲୁ ମାନେ କଣ ଭାବୁ ଏଇ ଯୋଉ ପିଲାରା କଟୁରି ଧରିକି ତଡି ଆଣୁଥିଲେ ତତେ ଯୋଉ
ହଁ।
ଆରେ କଣ କି ଆଉ।
ସେତେବେଳେ ଲାଗେ ମାଫିଆ।
ମାଫିଆ।
ଆଉ
ତୁ ଜାଣିଚୁନା ତୁ ଗୋଟେ ବଡ ଛପେଇ ବୋଲି। ହାପି ଯୋଉ ତୋ ବୁଲେ ଉପରେ ଡେଇଁ ପଡ଼ିଲା
କଣ?
ହାପି
ନା ମ ନା ମ
ଏ ହଁ ରେ ହଁ ସେଇ ଏ ପିଲାଟି
ହାପି ଖାଲି ତରାଟି ତରାଟି ଅନଉ ଥାଏ ଖାଲି।
କଣ କହିଲା?
ହାପି ଖାଲି ତରାଟି ଅନଉଥାଇ ପରା ସିଏ ଡରିକି ଆଉ ପାଖକୁ ଆଇଲାନି।
ହଉ କାଟୁଛି ତାହେଲେ।
କାଟେ, କଣ ଆଉ କଲ୍ କରିବୁନି ନାହିଁ?
କହ
ଓ ହବନି ନାଇଁ କେଜାଣି ଯଦି ସିଏ ଏଟା-ଆ-ଆ ଏଇ କଲା ସିନା ହେଇଯିବ ସିଏ ଯଦି ସେଠୁ ପଇସା ଦେବେନି।
ଆରେ କଣ ପାଇଁ ଦେବେନି?
କେଜାଣି କହୁଛନ୍ତି ପୁରା ଯେ କହିଲେ ଏତେ ହବନି-ଇ-ଇ।
ତୋର କେନିନ୍ତି ହେଲା ତାହେଲେ?
ଏଇଟା ତ ମୋର ତ ପୁରା କଥା ପଇସା ଆଇନି ଏପ୍ରଯ୍ୟନ୍ତ।
ଓ ହୋ।
ହଉ କର।